କଁ କରୁଚୁ।
ଏଇ-ଇ ବସିଚି, ତମେ?
ମୁଁ ବି ଏଇ ବସିଚି ଖାଇକି। କଁ ଖାଇଲୁ?
ମୁଁ-ଉ ଖାଇଲି ଭାତ ଡାଲି ଆଉ ଆଳୁ ଭର୍ତ୍ତା ଆଉ-ଉ ବଢି, ବଢି ଚୁରା। ଏଇଆ ଆଉ, ଆଉ ତମେ?
ଭାତ, ଅଣ୍ଡା ଆମ୍ବ୍ଲେଟେ-ଏ, ବାଦାମ, ଆମ୍ବସରା ଏଇଆଇ ଶାଗ ଭଜା, ପୋଇ ଆଉ ଆଳୁ ମସଲା ଦେଇକି ଏଇଆ ଆଉ।
କେତେ ଜଣ ଆଜି ମିଶିକି ଖାଇଲ?
ଆଜି ଖାଇଲୁ-ଉ ତିନି-ଇ ଛଅ ଜଣ ପାଖାପାଖି ମିଶିକି ଆଉ।
ଅହୋ ଛଅ ଜଣ ମିଶିକି ଖାଇଲ।
ହୁଁ।
ଅ-ଅ-ହୋ ତାହେନେ ଏତେଜଣ ମିଶିକି ଖାଇଲ ତାନେ ଆଇଟମ ତ ଆହୁରି ଅଧିକ ହେଇଥିବ।
ହଁ ବହୁତ ସାରା ହେଇଥିଲା, ମାଛ ଖାଇଲି-ଇ ଭୁଲ୍ ମନେ ପଡୁନି ଗୋଟ୍ ମନ
ହଁ ଛଅ-ଅ ଜଣ ଖାଇଥିଲ ମାନେ ଆହୁରି ଅଧିକ ଆଇଟମ ହେଇ ହୁଁ।
ହୁଁ ହୁଁ।
ସ୍ଵାଦିଷ୍ଟ ଖାଦ୍ୟ। ଖାଇଚ ଆଉ। ଆଉ ତମର-ଅ ଦେହ ପା ଭଲ ଅଛି?
ହଁ ଭଲ ଅଛି, ତୋର?
ହଁ-ଅ ଭଲ ଅଛି ଆଉ, ଆଉ ତମେ ଏ ଯୋଉ କଁ କହୁଥିଲି କହିଲ ନାରୀ ମାନେ କଣ?
ଆଁ।
ନାରୀ ମାନେ କଣ?
ନାରୀମାନେ।
ହଁ, ମାନେ ନା-ଏ ନାରୀର ମହତ୍ତ୍ୱ କଣ, ମାନେ ନାରୀର ଅର୍ଥ କାହାକୁ ବୁଝାଏ?
ନାରୀର ଅର୍ଥ ମା କୁ ବୁଝାଏ। ଗୋ ନାଇଁତ ବହୁତ ସାରା ରୂପ ଅଛି, ମାଆ ଅଛି ଝିଅ ଅଛି।
ମାନେ ପ୍ରଥମରୁ ପ୍ରଥମରୁ-କୁ ପ୍ରଥମରୁକ୍ କୁଅ ସିରିଏଲ ୱାଇଜ
ପ୍ରଥମ ହେଲା ମା। ପ୍ରଥମ ହଁ। ମା ତାପରେ, ଭଉଣୀ ତାପରେ, ସ୍ତ୍ରୀ ତାପରେ, ଟିଚର ନିଜ ଶିକ୍ଷା କ ଶିକ୍ଷୟତ୍ରୀ ବହୁତ ସାର ଏମିତି ସବୁ କହିଲେ ବହୁତ ନାରୀର ତ ବହୁତ ସାରା
ବହୁତ ରୂପ ଅଛି ନା।
ଅଛି।
ତାର କିନ୍ତୁ କର୍ତ୍ତବ୍ୟ ସବୁ
କର୍ତ୍ତବ୍ୟ ତ ଆହୁରି ତାର ବର୍ଣ୍ଣନିତ କରିହବନି ବହୁତ ସାରା ଅଛି।
କାରଣ ଦେଖ ଯେମିତି କିି ହଁ ମାନେ ଯେମିତିକି ଧର ଯେତେବେଳେ ଆମେ ଛୋଟ ଥିବା ଉଁ ମାନେ ଛୋଟ ଥିବା ଅବସ୍ଥା ରେ କଣ ଅ ପ୍ରଥମେ ଆମେ ଗୋଟେ ଏ ଝିଅର କର୍ତ୍ତବ୍ୟ ଲିଭେଇଲେ, ନାଇଁ କି ଗୋଟେ ଝିଅର ଗୋଟେ ଭଉଣୀର ମାନେ ଯେମିତି ଧର ଗୋଟେ ଝିଅ ହେଇକି ଘରର ସବୁ କାମ କଲେ, ଗୋଟେ ଭଉଣୀ ହେଇକି ଭାଇର କଥା ଶୁଣିଲେ କି ବୁଝିଲେ ତା କଥା, ଉ ସମ୍ମାନ କଲେ ଭାଇର ତାପରେ ଟିକେ ବଡ ହେଇଗଲେ କି ନାଇଁ ଏ ତାପରେ, ତାପରେ କୋଉ ରୂପ ଟେ ଆସେ କିି?
କ କୋଉଟା କହିଲେ?
ଏ ମାନେ ଫାଷ୍ଟ ଝିଅରେ କର୍ତ୍ତ ବ୍ୟା ଲିଭେଇଲେ ତାପରେ ଗୋଟେ ପ୍ରେମିକା ମାନେ ଏବେକା ଜେନେରେସନ ନ କଥା କଥା ନାହିଁ କି ଆଉ ଟିକେ ବଡ ହେଇଗଲେ ଗୋଟେ ପ୍ରେମିକା ଗୋଟେ ବାନ୍ଧବୀ ନାଇଁ କି ତାପରେ ପୁଣି ମାନେ ସେ ସମ୍ପର୍କ କୁ ଉଁୁ ଠିକ ସେ ଇଏ କଲା ପରେ ହଁ। ପୁଣି ତାପରେ ଗୋଟେ ସ୍ତ୍ରୀ।
ହୁଁ।
ସ୍ତ୍ରୀ ର କର୍ତ୍ତବ୍ୟ ପୁଣି ଲିଭିବାକୁ ପଡେ ଧର ଗୋଟେ ସ୍ଵାମୀ ର କଥା ବୁଝିବ ଘର ଲୋକଙ୍କର କଥା ବୁଝିବ ସମସ୍ତଙ୍କର କଥା ବୁଝିକି ସିଏ ମାନେ ନିଜକୁ ହିଁ ଭୁଲିଯାଏ ନା।
ହୁଁ।
ତାପରେ ପୁଣି ଆଉ ଟିକେ ହେଇନଥିବ ଯେ ପୁଣି ଗୋଟେ ଛୁଆ ପୁଣି ଗୋଟେ ମା ର କର୍ତ୍ତବ୍ୟ
ନିହାତି
ଫେରେ କିଛି ସମୟ ବିତି ସାରିଲା ପରେ ପୁଣି ଗୋଟେ କାହାର ସ କାହାର କର୍ତ୍ତବ୍ୟ ଲିଭେଇବ। ହଁ ଜେଜେମା
ଜେଜେ ମା। ହୁଁ ଉ।
ତାଙ୍କ କଥା ମାନେ ଗୋଟେ ଝିଅ ଜୀବନରେ କେବେ ଶାନ୍ତି ନଥାଏ ନା। ମାନେ ପ୍ରଥମରୁ ସେ ଖା ମାନେ ମାନେ କର୍ମ କରିଚାଲେ ତାର, କର୍ତ୍ତବ୍ୟ କରିଚାଲେ।
ନାରୀ ଜୀବନ ହିଁ ଏଇଆ।
ସୁଖ ନାହିଁ, ଶାନ୍ତି ନାହିଁ, ନିଜର ବୋଲି କିଛି
ସେ ନା ଶାନ୍ତି ଅଛି, ଯଦି ସେଇଭଳିଆ ଗୋଟେ ଜୀବନ ସାଥ୍ ଟିକେ ପାଇବୁ। ତାହେଲେ ଶାନ୍ତି ମିଳିବନି କଣ ପାଇଁ। ଅଧା ଜୀବନ ଠିକ ଅଛି। ଅଧା ଜୀବନ। ସେମିତି କଟିଯିବ। ଅଧା ଜୀବନ ଯଦି ସେମତି ସା କେତେ ମିଳିବ? ତ ଖୁସି ଖୁସିରେ ଅଧେ ଜୀବନ ବି କଟ୍ କେହିବ। ଯଦି ସେଇଭଳିଆ ଲୋ ଯଦି ନ ମିଳିବ। ତ ଜମା ଯନ୍ତ୍ରଣା ସହିତ ସମାନ।
ଆମକୁ ବୁଝି ପାରୁଥିଲା ଭଳିଆ। ଗୋଟେ ଲୋକଟେ ଦରକାର ଯେମିତି କି? ଧର ଘରେ ତତେ ଯେତେ ବି ପ୍ରେସର କରୁଥାନ୍ତୁ। ଧର ଶାଶୁ କିମ୍ବା ଯା ଫା ଯେତେ ଖରାପ ବି ହେଇଥାନ୍ତୁ ନା କାହିଁକି ଯଦି ସ୍ ସ୍ବାମୀଟା ତୋ ସପୋର୍ଟରେ ଥି ଥିବ ତାହେଲେ ସମସ୍ତଙ୍କୁ ତ କଥାକୁ ବି ତୁ ଏକ କାନରେ ପୁରେଇକି, ସେ କାନରେ ବାହାର କରିଦବୁ।
ବାସ ଦେଖ ପାଟି ଖୋଲିକି ତ ସମସ୍ତେ କହିବେ। କରିବେ ଯିଏ ଆଖିରୁ ବୁଝି ପାରୁଥିବା ସମ୍ପ ବହୁତ କମ ଥାଏ।
ହଁ ଅ।
ପାଟିରେ ତ ହଁ ମୁଁ ଖୋଲିକି କହିଦେବି ଠିକ ଅଛି। ମୋର ଏଇଟା ଦରକାର ଅଛି। କି ଏଇଟା ମତେ କଷ୍ଟ ହଉଛି। କି ଏଇଟା ଅଛି ଆଉ ଯଦି ଯଦି କଷ୍ଟରେଥିବୁ ସେ ଦେଖିକି କହିଦେବ କଷ୍ କଣ ହଉଛି, ଏଟା ହଉଛି କି ସେଟା ହ ସେତିକି ଅଧା କଷ୍ଟ। ପଳେଇବ
ହଁ ସବୁ ଝିଅ ମେନ୍ ହେଲା କଣ କହୁନି ସବୁ ଝିଅ ଅ ମୁହଁ ଖୋଲିକି ସବୁ କିଛି କଥା କହିପାରନ୍ତି ନା କଣ ପାଇଁ ଏଇଟା କଷ୍ଟ
ଯଦି ଯିଏ ବି ଜାଣିପାରେ ସେ ତାଠୁ ଖୁସି କଥାଆଉ କିଛି ନାହିଁ ଯୋଉ ମାନେ ତା ଜୀବନ ସାଥି ଯଦି ଜାଣିପାରିବ ସେଇ କଥାଟା ପାଇଁ କଷ୍ଟ ଅଛି କି ଏଇ କଥାଟା ପାଇଁ ସେ ନିହାତି କହିଦବ ସେତିକି ବୋଳେ ସେ ଝିଅ ଟା ତା ଆଖରେ ଲୁହ ହିଁ ପଳେଇଆସିବ କାହିଁକି ନା ମନ କଥା ହେଇ ତାକୁ କହିଦେବ
ତା ମନ କଥା ସେ ଜାଣିଦେଲା
ହୁଁ
ମୁଁ କଣ ପାଇବା ଆଉ ଝିଅ ର ଜେ
ଆଉ ସେତିକି କର୍ତ୍ତବ୍ୟ ନୁହଁ ଯେ ଖାଲି ଝିଅଟାର କଥା ସେ ବୁଝିବ ସେ ସେମିତି ପୁଅଟା କଥା କଥା ବୁଝିଥିବା ଦରକାର
ହୁଁ ହୁଁ ହୁଁ
କାହିଁକି ନୁହଁ ଖାଲି ପୁଅ ଟା ସେ ବି ତାର ବି ମୋ ହୃଦୟ ଅଛି ତାର ବି ମନ ଅଛି ଠିକ ସେମାନେ ମନ କଥା ଟିକେ ବୁଝ ବୁଝିପାରୁଥିବ
ହଁ ସବୁ ସମ୍ପର୍କରେ ଖାଲି ଆଉ ଅ ଝିଅଟାର ମନ ବୁଝିବା ନା ଯଦି ଝିଅଟାର ମନ ସବୁଠି ବୁଝିଯାଇଥାନ୍ତା ତାହେଲେ ପୁଅର ବି କିଛି ଗୋଟେ ଇଏ ଥିବ ନା। ପୁଅଟାର ମନ ବି ସିଏ ବି ଚାହୁଁଥିବ କି ମୋ ସ୍ତ୍ରୀ ଟା କି ମୋ କଥା ହ ଟିକେ
ବୁଝିଥିବା ଦରକାର ଆଜ୍ଞା ହଁ ସେ ତାର କର୍ମ କ୍ଷେତ୍ରରୁ ଫେରିକି ଆସିଲା ବେଳେ ତୁ ଯଦି ତା କିଛି ସମୟ ତାକୁ ଟାଇମ ଦେଇଦବୁ ସେ ଖୁସି ହେଇଯିବ ନିହାତି
ହଁ
ସେ କଣ ଚାହଁ ସେଠୁ ଖଟି ଖଟିି ମାନେ କାମ କରି କରିକି ଆସିବେ ଘରେ ଟିକେ ଶାନ୍ତିରେ ରହିବେ ସେ ଶାନ୍ତି ଟା ଆମେ କଣ ଦେଇପାରିବାନି ଦେଇପାରିବା ତାପରେ ଖାଇ ପିଇ ସାରିଲା ପରେ ନିଜ ଦୁଃଖ ଯେ ତାକୁ ଜଣେଇବୁ କିବା ସେ ଜାଣିପାରିବ ସେଟା ଅଲଗା କଥା।
ହଁ ସେଇୟା ନୁହେଁ କି। ହଁ ଆଉ
ଆଜି ପାଗ କେମିତି ଦେଇଛି?
ପାଗ ସେଇଭଳିଆ ଆଉ ପାଗ ଏଇ କାଉଁଳିଆ କାଉଁଳିଆ ଆଉ ଟିକେ ନର୍ମାଲ ପାଗ ଯେମିତି କି ରଜ ପାଗ ରଜ ଜରେ ତ ପାଗ ଚେଞ୍ଜ କରିଦେଲା କିନ୍ତୁ ଏବେ ସେଇ ପାଗ ଦଉଛି ମାନେ ରଜରେ କହିଲା କି ଭୁଲ ନା
ହୁଁ ହୁଁ
ଆଉ ଏବେ ବୁଲ। ଆ ରଜ ତ ପଳେଇିଲା ଏବେ ବୁଲିକି ଆଉ କଣ କରିବା ଏବେତ ସବୁ ଡିଉ ମାନେ ଯିଏ ଯେମିତି ତାଙ୍କ କର୍ମକ୍ଷେତ୍ରକୁ ସିଏ ଫେରି ଯାଇଥିବେ। ଆଉ ଘରେ ଥୋଡି ନାାଇଁ ଇଏ ଥିବ। ନିଜ ମନ ଏଇତ ରଜ ହିଁ ଗୋଟେ ଜିନିଷ ଯୋଉଟା ଏଇ ଟିକେ ମାନେ ମନ ଖୁସି କରିକି ଜଣେ ବୁଲିବ କି ଟିକେ କନ୍ କରିବ କି ଟିକେ କାରଣ ଏଇଥିରେ କିଛି ପ୍ରେସର ନଥାଏ ଏମିତି କି ଗୋଟେ ଫ୍ରିଡମ୍ ବି ଗୋଟେ ଝିଅକୁୁ ଥାଏ କାହିଁକି ନା ସବୁ ନର୍ମାଲ୍ ବେଳେ ବି ଗୋଟେ ଝିଅକୁ ଛାଡନ୍ତିନି ନା ତାଙ୍କ ଘର ଲୋକ କି ଏଇଟା ତ ଯାଇଆଡେ ବୁଲୁ କି ସେଆଡେ
ମାନେ ଯୋଉ କୁହନ୍ତି ଅଭିହାରୀ ଝିଅ ବି ଖାଲି ବୁଲନ୍ତିନି ଏମତି
ନା ହବ ହଁ ହଁ ହଁ ହଁ ହଁ ଆସନ୍ତି।
ତାଙ୍କର ବି ଖୁସି ଥାଏ କି ମୁଁଇଁ ଯିମି ମି ମୋ ବାପା ଘରକୁ ଟିକେ ବୁଲିବି। ଆଉ ରୋଷେଇବାସ ଯୋଉ କୁହନ୍ତି ସେଟା ମା ଦାୟିତ୍ଵ ଏଟାର ମା ର ଦାୟିତ୍ଵ ବଢିଯାଏ, ହେଲେ ଝିଅରିକା ସେ ସବୁଜାନ୍ତି ଖୁସି ଭୁସି କରନ୍ତି ତିନି ଦିନ ଫୁଣି ତିନି ଦିନ ପରେ ନିଜ ନିଜ କର୍ମ ନି ନିଜ ନିଜ କାମକୁ ସଂସାରକୁ ସେ ଯିବେ।
ସେ ଏଇତ ଏଇ ତ ଜୀବନ ଆଉ ସେଇଥିପାଇଁ ର ତ ଏଟା ଗୋଟେ ଝିଅ ମାନଙ୍କ ପାଇଁ ପ୍ରମୁଖ ଜିନିଷ ଏଇଆ କଣ ଯୋଉ ଝିଅ ମାନେ ଘରେ ଧର ବି ରହି ଯାଉଥିବେ ବାହାରକୁ ଟିକେ ବୁଲି ପାରୁନଥିବେ ଟିକେ ଖୁସି ମଜା କରି ପାରୁନଥିବେ ଏଇ ବାହାନାରେ ବି ସିଏ ଟିକେ ମନ ଖୁସି କରିକି ବାହାରେ ବୁଲି ପାରିବେ ମନ ଇଛା ଖେଳି ପାରିବେ, ମଜା ମସ୍ତି କରିପାରିବେ ନେଇକି ଯାଇପାରିବେ କାରଣ ମନା କେହି କାହାକୁ କରିପାରିବେନି ନା ମାନେ ଯଦି ଚାହିଁବେ ବାହାରକୁ ଯିବା ପାଇଁ ତାକୁ ମନା କରିହବନି କି ନାହା ତୁ ଯାଇପାରିବୁ ନାହିଁ ଲେଟ୍ ହେଲାଣି କି ଇଏ ହେଲାଣି। ସେଟା ମନା କରିପାରିବାନି।
ସେଇଆ କେହି ମନା କରିବେନି ସେ ସମୟ ହି ସେଇଆ ଥାଏ।
ହଁ।
ଏଥିରେ ଆମର ବାର ବାର ଋତୁର ତେର ପର୍ବ ଯୋଉ କୁହନ୍ତି।
ଆମ ଝିଅ ମାନଙ୍କ ପାଇଁ ବୋଧେ ପ୍ରମୁଖ ଏଇଟା। କାହିଁକି ନା ଏମିତିରେ ଅ ଅଷ୍ଟମୀ ନାମକୁ ମାତ୍ର ଅଷ୍ଟମୀରେ ବି କଣ ଏତେ ଏ ବୁଲି ହୁଏ କି କଣ ଟିକେ ପିଠାପଣା ଖାଅ ନୂଆ ଡ୍ରେସ୍ ପିନ୍ଧ ଏୟା। ଆଉ ଅଷ୍ଟମୀରେ। କୁଆଡେ ବୁଲିବାକୁ ଛାଡନ୍ତି ନା ନା କୁଆଡେ କଣ କରନ୍ତି।
ନା।
ହଁ ଆଉ। ଆଉ କଣ କୁହ।
ରଜରେ ଅଳତା ନାଇବା ମେହେନ୍ଦୀ ନାଇବା କେତେ ସୁନ୍ଦର ସେଇ କିଛି ଦିନ।
ହଉ। ହଉ ଅଳତା ମେହେନ୍ଦୀ ହଁ। ଛି। ସେଇ କିଛି ଦିନ ହିଁ ମାତ୍ର ଆଉ।
ହୁଁ।
କିଛିଟା ଦିନର ଖୁସି ଯୋଉଟା କି ମାନେ ତିନି ଦିନ ଖୁସି ନ ଥାଉ ତିନି ମାସ ଭଳିଆ ଲାଗେ ସେ ଖୁସି।
ନିହାତି ନିହାତି।
ହଁ।
ହଉ ମୁଁ ରଖୁଛି।
ହଁ ହଁ ହଉ।
ଦେ କେତେ ଟଙ୍କା ର